ହାଲୋ। କଣ କରୁଛ?
ହ୍ୟାଲୋ?
କଣ କଣଛ?
ନେଟ ନେ ଟ ଯାହା ଭାଇ ଏଠ ବସିଛି ଆଉ।
ଆଉ କଣ ଖାଇଥିଲ?
ମୁଁ। ଭାଇ କଣ କହିଲ?
ମ ଦାଦା।
ହଁ ଭାଇ ସେ ସୁଭୁଛି।
ହୁଁ କହିଲି କଣ ଖାଇଥିଲ ଆଉ?
ମଁ ଭାଇ ଯୋଉ କଣ କହିଲ ଆଜି କଲେଜ ଫର୍ମ ଫିଲପ ଥିଲା ତ। ଆଉ କଣ ଥିଲା ଥିଲା ଏ ଆସିଲେ ଦିଟାରେ ଦିଟାରେ ଆସିଲେ ଯେ ଆଉ ଦିଟାରେ ଆସିକି କଣ ହାଲିଆ ଲାଗ ଭାଇ। ହଲେଇଗଲା ମାନେ? ଫର୍ମ ଫ ସାର ମତ କଛନ୍ତି ଏଇଟା କରିଦେ ସେଟା କରିଦେ କଲା ସେଠି ହାଲିଆ ଲାଗୁଛି। ଆସିକି ଶୋଇ ପଡିଥିଲେ ଖାଇ ନଥିଲେ ତାପରେ ଚାରିଟା ଆସଥିଲେ। ଚାରିଟା ସାଢେ ଚାରିଟା ସେଠିଲ ସାଢେ ଚାରିଟରେ ତ ଖା ଭାତ ତ ପୋଟଳଆଳୁ କଷା ତାପରେ ଏ ଯୋଟା କଣ କି ମିଶର ଶାଗ ଟିକେ ଶାଗ ସେତିକି ହେଇଥିଲା ଖାଇଦେଲି ଆଉଁ
ଆଛା।
ହା ଭାଇ ଯୋଉ କଣ କହଲ ଫମ୍ ଫିଲ ଚାଲିଥା ମାନେ କେତୋବଳେ ପିଲା ଆଉ ତାପରେ ଯାଇକି ଆମର ହେଲା ଯାଇକି କେତେ ସମୟ ପରେ ଆର୍ଟ୍ସ ପିଲା ସାଇନ୍ସ ବୋ ଆର୍ଟସ ବାମ ହ ହେଗି ତ ଆମଲ ହଇକି
ତମେ କଣ କମୋର୍ସ?
ହଁ ବୟ କମସ ମାନେ ଆ ଆ ଅ ହଁ। ଆଥର ମାନେ କ କହିଲ ମାନେ ଆଗୁଆଗଦେଇଥିଲା ଆମର ଏଇଥର ଅ କଣ ଫୁଣି ଭାଇ ଆମର ଏବେ ଟାଇମ ନାଇଁ ଏବେ ପୁଣି କଣ କହିଲ ଫୁଣି ଏବେ ରି ଆଡମିସନ ଆମର କଣ କରିବର
ଦିଆଡି ଜଣ ହବା ଆମର ବି ଆଇଲାଣି। ରି ଆଡମିଶନ୍ ପାଇଁ ହଁ ନଅ ହଜାର ଟଙ୍କା।
ନଅ ହଜାର ଟଙ୍କା କଣ ସାଇନ୍ସ ଓଡ଼ିଆ?
କଣ କହିଲ?
କଣ କରୁଛୁ ସାଇନ୍ସ?
ନା, ନା ଆଡସ।
ହ ଆଡସ ନ ହଜାର ଟଙ୍କା।
ହଁ ବା ପ୍ରାଇଭେଟ୍ ଟା ତ।
ଅ।
ତମର କେତେ କହୁଛନ୍ତି?
ଆମର ଏଟା ଆସିଲା ଆମର ଲେ ଚାରି ହଜାର ପାଖପାଖି। ତିନି ହଜାର ଏ ପଟ କୁ ତିନି ହଜାର ହଁ।
ଛ ହଜାର ଭଳିଆ ହେଇଯିବ।
ଛଅ ହଜାର।
ଆଡମିସନ ଟା ତମେ ଯୋଉଟା କଉଛ ସେଟା ତ ଫର୍ମ ପିଲା ଟା।
ରି ଆଡ଼ମୀସନ।
ହଁ ରି ଆଡ଼ମିଶନ, ଆମର ନଅ ହଜାର।
ନାଇ ଆମର ଏତେ ନୁହେଁ। ଜଣ କା ହେଲା ତିନି ହଜାର- ତିନି ହଜାର ପାଆଁଶ। ହେତିକି ହିତରେ, ହଁ ହେତିିକି ହବ। ତିନି ହଜାର ପାଞ୍ଚଶହ ଚାରି ହଜାର ଭିତରେ ରହିବ ଭାଇ, ଆମର କହି ଆମର କ ଅଧିକ ଯାଏନି।
ଆମର ତାହଲେ ଶୋଷି ଯାଉଛନ୍ତି ପଇସା ଆଉ।
ହଁ ପ୍ରାଇବେେଟ ଟା ଦି ଖ କ ଗୋର୍ମେଣ୍ଟ ନା।
ହୁଁ, ଆଉ ରାତିରେ କଣ ଖାଇବ?
ରାତିରେ ମୁଁ ହେରା ନ ଥିଲି ଯାଇକି ଖେ- ଯୋଉ ଚା ଚାଟ ସାଡେ ଚାରଟା ବେଳେ ଖାଇକି ତା ପରେ ଯାଇଥିଲି ତା ପରେ ବୁଲିଲି। ଆସିଲେ ଇଲେ ନବା। ହ ତ ଏଠି କ ତ କଲ କରୁଥିଲେ ଏଠି ତମକୁ କଲ କଲେ। ତାପରେ କଣ କରିବେ ବୋଉ କଣ ଘରେ କରିବେ ଆଉ ଖାଇବି ଆଉ ଆଉ ଦିଦି ମାନେତ ବାହାରେ ଅଛନ୍ତି।
ହୁଁ ଆଉ ଖେଳିବାକୁ ଯାଇଥିଲ ଆଜି?
କଣ ହେଲା?
ଖେଳିବାକୁ ଯାଇଥିଲ?
ନାଇଁ ଭେ ଖେଳିବାକୁ କହିଲେ ଆ କଣ ହାରିଲେ ଆଉ ଶୋଇି ପଡ଼ିଥିଲି।
ଆ ସାଢେ ଚାରିଟାରେ ଉଠିଲ ତ କୁଆଡେ ଯାଇଥିବ କାଳେ?
ନାଇଁ, ନାଇଁ ସାଢେ଼ ଚାରି ଟାରେ ଉଠି ଖାଇଲି, ଖାଇଦ ତ ଟିକେ ଟିକେ ଜଷ୍ଟ ବର୍ଷା ହଉଛି ଏରିକି ଖାଇସାରିଲା ପରେ କଣ ଯିବୁ କି? ଖାଇସାରିଲା ପରେ ଟିକେ ବସା ବସି କରିକି ତାପରେ ଟିକେ ବୁଲିଲେ ଖେଳି ଗଲେଣିି ଖେଳି ଯାଇଥିଲେ ବି ହେଇଥାନ୍ତା ଯେ। ଖେଳି ଗଲେନି ଆ ହାଲିଆ ଲାଗୁଛି ସକାଳୁ। ସକାଳ କେତେ ସେ ଗଲ ଆଠ ଟାରୁ ଗଲେ ଆଉ ଦିଟାରେ ଆସିବ। ମାନେ ଗଲେ କିଛି ନାଇଁ କୋଚିଂ ହଉଛି ମାନେ ଆମ କୋଚିଂ ନଥିଲା ନା। ଦଶଟାରେ ଯେତେବେଳେ କ୍ଲାସ ଥିଲା ସେତେଟାରେ ଆମେ ଯାଉଥିଲୁ ଦଶଟାରେ ଥିଲା ଏ ନଟା ପନ୍ଦରରେ। ହେନ୍ତି ବାରଟାରେ ଆସିବ ଭରି ଏମିତି ଥିଲା ଆମର କ୍ଲାସ କିନ୍ତୁ ଆମର ଏବେ କଣ କହିଲ ଇଣ୍ଟରସିପ ଯୋଉ ଚାଲିଛି ନା ଜାଣିଛ ନାଇଁ ଇଣ୍ଟରସିପ ତମ କଲେଜ ରେ ଚାଲିଥିବ।
ଆମର ତ କାଇଁ କିଛି କହିନାହାନ୍ତି।
ତମର ପ୍ଲସ ଟୁ ଫାଷ୍ଟ ୟିଅର୍ ନା ପ୍ଲସ ଥ୍ରୀ?
ପ୍ଲସ ଥ୍ରୀ।
ପ୍ଲସ ଥ୍ରୀ ଫାଷ୍ଟ ଇୟର ନୁହଁ କି?
ହଁ।
ହଁ ତାମର ଏ କଇଲ କଣ ମାନେ। ଯୋଉ ପ୍ଲସ ଥ୍ରୀ ଫାଇନାଲ ଇୟର ନା ମାନେ ତା-ତାଙ୍କର ଇଣ୍ଟରସିପ ଚାଲିଚି।
ଆଚ୍ଛା।
କେଜାଣି ତ ମାନେ ଏକା ପାଠ ଯେ ପ୍ରାଇଭେଟ କେଜାଣି କଣ ହେଇଥିବ ତମେ ମୁଁ ଜାଣିପାରୁନି।
ନାଇଁ ନାଇଁ ସେମ ଯେ ଆମର ଏବେ ଫାଷ୍ଟ ଇୟର ନା ଆମର ହେଇନଥିବ ତମର ଫାଇନାଲ ଇୟର ପିଲାଙ୍କର ହେଇଥିବ।
ହଁ। ସେଇଟା ଭାବୁଛି ସେ ଯେ ହେଇଥିପାଇଁ।
ଆଉ କଣ ଖାଇଥିଲ ଆଜି କଲେଜରେ?
କଲେଜରେ ଖାଇଥିଲେ ଯୋଉଁ ସକାଳୁ ତ ଖାଇଥିଲି କଣ ହେଟା ଦଇବରା। ହାଲୋ।
ହୁଁ ଆଉ ଦେହ ଭଲ ଅଛି?
ହଁ ଦେଅ ଭଲ ଅଛି।
ଆଉ ଘରେ କଣ କରୁଛନ୍ତି ସବୁ?
ଘରେ ବୋଉ ଅଛନ୍ତି ଏଠେ ଖୁଡିଙ୍କ ଘଠେ ଖୁଡିଙ୍କ ବାହାର ପଟକୁ ଯାଇଛନ୍ତି।
ଆଉ ବାବା।
ବାବା ବାହାରେ ଅଛନ୍ତି।
ଅଚା ଆଉ ଦିଦି ହେରିକା କେଇ ଆସିନାହାନ୍ତି ଗାଁକୁ?
ନା ଦିଦି ଆଉ ଆସି ଆସିନାନ୍ତି ସେ ଯିବେ କାଲି ପୁରୀ ଯିବେ ବୁଲି।
ଓହୋ କଇଲି ଦିଦିଙ୍କର ଏଇଥିରେ ଆଇଡି ଅଛି ନା କଣ?
ହଁ।
ସେଇଥିରେ କ-କରିଛନ୍ତି କାରୟ।
ହାସ୍ ଯୋଉ ଆପ ନା ଟି ଧରନି।
ଓହୋ।
ହୁଁ। ଆଉ ଯୋଉ
ଆଉ କଣ
ଆଉ ତମ ଦେହ ଭଲ ଅଛି ନା?
ହଁ ଏବେ ଭଲ ଅଛି ଟିକେ ଆଉ। ଆଉ ଟୁନାଫୁଣ୍ଟା ଟୁନାମେଣ୍ଟ ନାଇ ଏବେ?
କଣ?
ତାଲେ ଆଉ ମ୍ୟାଚ୍ ଫ୍ୟାଚ୍ କରିନ?
ହଁ କାଲି ଅଛି କାଲି କି ଆଜି ରାତିରେ ଅଛି ହଁ।
ନାଇଟି ମ୍ୟାଚ।
ହଁ ନାଇଟ ମ୍ୟାଚ୍।
ଗ୍ରାଉଣ୍ଡ ନା ବଡ। କାଲି ଥିବ ରବିଆଟା।
ଆମର ବଡ ନୁହେଁମ ଛୋଟ ଗ୍ରାଉଣ୍ଡ।
ଗ୍ରାଉଣ୍ଡ ସାଇଟ ଫାଇଟ ଲଗେଇକି ଖୁଣ୍ଟଫୁଣ୍ଟ ପୋଟ ତିକି ସର୍କଲ କରିକି କରିଥିବ ଆଉ।
ହଁ। ଆଜି ନାଇଁ ନାଇଁ ମାନେ। ନାଇଁ ଆମ ଗାଁ ନା ଆଜି ଗୋଟେ ଅଲଗା ଜାଗାରେ ଅଛି। ଆମ ଗାଁଠୁ ପା ହୁଁ ଆମ ଗାଁଠୁ ପା ଖରେ ଟିକେ ଆଉ।
ଓ ହୋ କୋଉ ଗାଁ?
ଏ ଡା ଦା ନିମଶାଇ।
ନିମଶାଇ।
ହଁ।
ହଁ ଜାଣିଛି।
ହୁଁ। ନିମସାଇ ଜାଣିଥିବ ତମେ?
ହୁଁ। ହଁ ଆମ ଏପଟ ସାଇଟ୍ ଆସିଚ କି ନାହିଁ ଖେଳିବାକୁ ବଡମ୍ୱା ପଟକୁ?
ବଡ଼ଗଡ ପଟକୁ ଯାଇଚି ଯେ ହଁ ବଡମ୍ବାର ଜାଣିଛ ନାଇଁ, ତମ ବଡମ୍ବାର ହେଇଟେ ହେଟା କୋଉ ଗାଁ ଟା ଗୋପନାଥ ପୁରୁ ଯୋଉ ହେଇ ଏପଟୁ ନା ହଁ ଏପଟ ପିଲାମାନେ ଡା ନା ନା ସେ ଏପଟୁ ଜିତିକି ଆଇଥିଲେ।
ହୁଁ ହେପଟ ପିଲା ଖେଳୁଛନ୍ତି ତ।
ହୁଁ। ତାଙ୍କୁ ପଚାରେ ସେମାନେ ନାଇଟ ମ୍ୟାଚ୍ ଆମେ ଗୋଟେ ନରସିଂପୁର କରିଦେଲେ ସେ କହିବେ ଆମେ ଜିତିକି ଆସିିଥିଲୁ।
ଆମ ଗାଁରେ ବି ନାଇଟ ମ୍ୟାଚ୍ ହଉଥିଲା ଆଉ ମାସେ ତଳେ ଆଇଥିଲେ ସବୁ ପିଲା। ହଉ ଥିଲା ନା କଣ ତମକୁ?
ହୁଁ ଏ ଟିକେ ଦୂର ହେଇଯାଉନାଇଁ ତ ହେଇକଥା।
ହୁଁ କୋଡିଏ କିଲୋମିଟର ଆଉ ନରସିଂହପୁରରୁ ଆମ ଗାଁ ଆଉ। ରାତି ଟାଇମ୍ ନା ସେଫ୍ ନୁହଁ।
ହେଇଟା କଥା କହୁନି। ଦିନ ଟାଇମ ଡେ ଡେ ହେଲେ ହଁ। ଯୁଆଡେ ଚାଲ କିଛି ନାହିଁ ହଁ ଖେଳିକି ଆସିବୁ।
ରାତି ସାତଟା ଆଠଟା ହେଲେ ଘରେ ପହଞ୍ଚିଲେ ବି ଚଳିବ।
ହଁ।
ଆଉ ଏ ରାତିଯାଙ୍କ ଯିବେ
ରାତି ଯାକ ହେଲା ଆ ସେଇଠୁ ରାତିରେ ଫେରିଲା ଆସି କି ଯାହାହେଲେ ବି ରାତି ନାଇଟ ମ୍ୟାଚ୍ ଯାହା ହେଲେ ବି ଆଠଟାରୁ ଷ୍ଟାର୍ଟ ନା।
ହଁ ସେଇ ତ ଆଠଟା। ଆଠଟା ନଅଟା ଏମତି ଷ୍ଟାର୍ଟ କରୁଛନ୍ତି, ଲାଇଟ୍ ଲଗାଉଛନ୍ତି ମାନେ ତାଙ୍କ ଏଇ ଯା ପିଟି ପିଲା ଟିମ୍ ଦେଖିକି ସେ ଷ୍ଟାର୍ଟ କରୁଛନ୍ତି ଆଉ।
ହୁଁ ଆଠଟା ନଅଟା ବେଳେ ଷ୍ଟା
ହୁଁ ତମ ପାଳି ଫୁଣି ଚେ ସିଷ୍ଟମ ଟାଇପ ର। କରୁଛନ୍ତି, ଜଣେ ଖେଳିବ ପୁଣି ଆଉ ଜଣେ ଖେଳିବ। ପୁଣି ତାପରେ ତମ ପାଳି ପୁଣି ଆଉ ଜଣଙ୍କ ପାଳି।
ହଁ ଏମିତି ଯୋଉ କ ଛନ୍ତି, ଯାହାଟେ ବି ପୁରା ରାତିି ଲେଟ ହେଇଯାଏ ହଁ। ହଁ ଆଠଟା ଟିମ୍ ଗୋଟେ ଗୋଟେ ଯୋଉ କରୁଛନ୍ତି। ଏକାଥରେ ରାତି ଯାଇଁ କରୁଛନ୍ତି ନା।
ଆଉ ଆମର ଗୋଟେ ଥର ହେଇଥିଲା ଯେ ସକାଳ ହେଇଗଲା ଆମେ ଆସିଲାଣି
ହଁ। ହଁ ହେଇଟା ହେଇଟା ଯୋଉ ଏଇଟା ପରା ସେମିତି ରାତି ରାତି ଯା ଖେଳୁଥିବ ଅନି ହେଲେ କିଏଟା ରହିବ କି ଆଉ? ନାଇଟ୍ ମ୍ୟାଟ ନାଇଟ୍ ମ୍ୟାଚ୍ କେତେ ଅଛି ଗୋଟେ ଆଠଟା ଷ୍ଟାର୍ଟ କରିବ ଆ ହଁ ରାତି ଏଗାରଟା ବାରଟା ଆସିକି ସରିବ ଆଉ। ମତେ ଭଲ ଲାଗିବ ଟିକେ ଖେଳିବା ପାଇଁ। ମାନେ କଣ କହିଲ
ଏଇଟା ତ ବହୁତ କମ ହୁଁ ହୁଁ। ବହୁତ କମ କମ ଟିମ ଖେଳିବାକୁ ପଡିବ ଆଉ, ଡେଲି ଆଉ।
ହୁଁ।
ଡେଲି ନହେଲେ ଚାରିଟା ଟିମ୍ ଡକାହବ। ଚାରିଟା ଟିମରୁ ଦିଟା ଉଇନର ଆଉ।
ହଁ। ଏଇଟା ଦିଟା ମାନେ କଣ ଦି-ଦିଟା ମାନେ କଣ କହିଲ ଆଠଟା ଟିମ୍ ଆମକୁ କେହି ଡାକିଲେ ବି କିଛି ନାହିଁ ଦିନକରେ। କଣ କହିଲ ମାନେ ସାଙ୍ଗ ସାଙ୍ଗ ବି ହେଇଯିବ। ମ୍ୟାଚ୍ କିଛି ନାହିଁ ମ୍ୟାଚ୍ ହଁ ଚାରିଟା ହେଲେ ଏପଟେ ଦିଟା ସେପଟେ ଦିଟା ହେଲେ ସରିଗଲା ତ ମ୍ୟାଚ। ଚାରିଟା ଟିମ୍ ଗୋଟାଇ ଦିଗରୁ ସରିଗଲାନି କି? ଗୋଟେ ମ୍ୟାଚ ଅ ଦିଟା ମ୍ୟାଚ ସେ ତ ଖେଳିଲେ ସରିଗଲା। ପୁଣି ତାଙ୍କ ଦି ଦିଟା ମାନେ କଣ ଯଦି ତିନିଟା ମ୍ୟାଚ ଖେଳିବା ଆଉ। ତାଙ୍କ ତାଙ୍କ ଭିତରେ ଯଦି ଖେଳିବ, ତାହେଲେ ଏମତି ଟିକେ ଲେଟ୍ ଟିକେ ହେଇପାରେ ଆଉ। ମାନେ ଆଗ ଦିଟା ମ୍ୟାଚ ଖେଳିବେ ତାଙ୍କ ତାଙ୍କ ଭିତରେ, ତାପରେ ଆଉ ଜଣଙ୍କୁ ଯୋଉ ଯିଏ ଜିତିବ
ହୁଁ।
ଜିତିବ ତ ସେ ଭିତରୁ ଜଣିଏ ନା।
ହଁ।
ହଁ, ତାପରେ ଆଉ ଯଦି ଆଉ ଯୋଉ ଆଉ ଯୋଉ ଚାରିଟା ଯୋଉ ପ୍ଲେୟାର ଆସିବେ ଆଉ ଯୋଉ ଚାରି ଜଣ ଟିମ୍ ଆସିବେ, ମାନେ ତାଙ୍କ ସହିତ ଖେଳିଲେ ଟିକେ ହଁ ଟିକେ ରାତି ତଥାପି କେତେଟା ବାର ବାରଟା ଖଣ୍ଡେ ହେଇଯିବ, ଚଳିବ।
ହୁଁ।
ହଁ। ହଉ ଭାଇ ରଖୁଛି, ହଉ ଭାଇ। କିଏ?